ହଁ କୁହ,
ନମସ୍କାର ମୁଁ ଲିଭାଲିନ୍।
ନମସ୍କାର,
କେମିତି ଅଛନ୍ତି?
। ହଁ ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। ତ
ଆଚ୍ଛା।
କଣ କରୁଛନ୍ତି?
ଏଇ ଜଷ୍ଟ ବସିଛି ଆଉ। ତମେ କଣ କରୁଛ?
ମୁଁ ମୁଁ ବି ବସିଛି।
ଆଚ୍ଛା ଖାଇସାଇଲଣି?
ନାଇଁ ଖାଇନି ଅ ସନ୍ଧ୍ୟାରେ ଟିଫନ୍ କରିଥିଲି। ବାକି ଟାଇମ ହେଇନି। ରାତ୍ରି ଭୋଜନ ଟାଇମ ହେଇନି ରାତିରେ ଖାଇବି, ଆଜ୍ଞା।
ଆଛା।
ଆପଣ?
ମୁ ଏ ଏଇ ଜଷ୍ଟ ଏବେ ଖାଇକି ଆସିଲୁ।
ଆଛା, ତ କଣ ଖାଇଲେ ଆପଣ?
ଏ ଏବେ ଆଇ ଜଷ୍ଟ ଆ। ଭାତ, ଡାଉ ମାଛ ତରକାରୀ ଖାଇଲି। ଆଉ ଟମାଟୋ ଦଳା ଖାଇ ଆଉ ବାସ ତରକାରୀ ମୁଁ ଏତେ ଖାଏ ନା ତ। ଆଇଂଶ ଏତେ ଖାଏନା ।
। ତ ଖାଆନ୍ତିନି ତ ଏତେ ଖାଆନ୍ତିନି ଆଚ୍ଛା ଠିକ ଅ ତ ଏବେ କଣ କରୁଛନ୍ତି ଆଜ୍ଞା?
ଆପଣଙ୍କ କ ଣ ଖାଇବାକୁ ମିଳିଛି?
ଆମର ସେମିତି ନର୍ମାଲ ଖାଇବା। ଓ ଓଡିଆ ଖାଇବା ବେଶୀ ଖାଇବା ଭାତ ଅ ଓ ରୁଟି। ଅ ତରକାରୀ, ସନ୍ତୁଳା, ଡାଲମା ଏଇ ସବୁ। ମୁଁ।
ହୁଁ।
ହାଏ ମ୍ୟାମ୍ ଆଇଁଷ ଖାଏନା।
ଖାଅନି।
ଖାଉଥିଲି ଛାଡିଦେଇଛି।
ଓ ହ।
ଆଜ୍ଞା ନାଇ ଖାଉନି ଏବେ।
ଭଲ।
। ଆଜ୍ଞା।
ଆଉ ପଢ଼ାପଢ଼ି?
ପଢ଼ା ପଢି ଚାଲିଛି ମୁଁ ବିଟେକ୍ ସିଏ ବି।
ଆଛା।
ଆଜ୍ଞା ଆପଣଙ୍କର କଣ ଚାଲିଛି ପଢାପଢି। ନା ଆପଣ
ମୁଁ ଏବେ ନାଇଁ ମୁଁ ଏବେ ପଢ଼ାପଢ଼ି କରୁଛି ବିକମ୍ କରୁଛି।
ବିକମ୍।
ହୁଁ।
ଆଛା ତ ଆପଣଙ୍କର ଅ ଆଗକୁ କଣ ପ୍ଲାନ୍ ଅଛି? ଯେମିତି କି ରଥଯାତ୍ରା ଆସୁଛି କଣ ପ୍ଲାନ୍ ଅଛି।
ରଥଯାତ୍ରା ରେ ତ ଆମ କଲେଜ ତରଫରୁ କହିଥିଲେ ଯିବା ପାଇଁ ପୁରୀ ବୋଲି।
ଆଜ୍ଞା।
ଭଲେଣ୍ଟର ହିସାବରେ।
ଆଜ୍ଞା।
ହଁ ସେ ଯୋଉ ରଥଯାତ୍ରାରେ ଯୋଉ ରଥ ଆଗରେ ଆମେ ରହିକି ଲୋକଙ୍କୁ ସାହାଯ୍ୟ କରିବୁ। କିଏ ପଡି ପାଡି ଯାଉଥିବ ତାଙ୍କୁ ଟିକେ ଉଠେଇବୁ। ବୁଝିଲେ ଭଲେଣ୍ଟିଅର ହିସାବରେ ଆଉ। ହଁ ତ ସାର୍ କହୁଥିଲି ମୁଁ କହିଥିଲି ହଉ ଯିବି ଘରେ। କଣ କହୁଛନ୍ତି ପଚାରିକି ଯିବି ଆଉ।
ଆଚ୍ଛା।
ତ ମୁଁ କହିନି କାଲି କଲେଜ ଗଲେ କହିବି ଆଉ। ତ ଆପଣଙ୍କର କଣ ପ୍ଲାନ ଅଛି।
ଅ ଆମ ଗ ଆମ ଗାଁ ରେ ବହୁତ ବଡ ଗୋଟେ ଜଗନ୍ନାଥ ମନ୍ଦିର ଅଛି। ତ ସେଠି ଏ ଜଗନ୍ନାଥ ମୂର୍ତ୍ତି ଅଛି ସେଠି ଆମର ରଥଯାତ୍ରା ହୁଏ। ତ ମୁଁ ଏଇଠି ରଥଯାତ୍ରା ଦେଖିବି ପୁରୀ ରଥଯାତ୍ରା ବହୁତ ବଡ। ପୁରୀ ମୁଁ ବହୁତ ଥର ଯାଇଛି ର ରଥଯାତ୍ରା ଟାଇମ ରେ ବି ମୁଁ ଯାଇଛି କିନ୍ତୁ ମତେ ଟିକେ ଭିଡ ଭିତରେ ଟିକେ। ଅସୁବିଧା ହୁଏ ତ ମୁ। ରଥଯାତ୍ରା ଟାଇମ ରେ ଯିବା ପାଇଁ ଟିକେ ପସନ୍ଦ କରେନା।
ଅ ହ ମୁଁ ବି କେବେ ରଥଯାତ୍ରରେ ଯାଇନି।
ରଥଯାତ୍ରରେ ବହୁତ ପ୍ରୋବ୍ଲେମ। ମ ମାନେ ଏତେ ଭିଡ ଭିତରେ ଯିବା ବହୁତ କଷ୍ଟ। ଆଉ ମୁଁ ସେ ଭିଡ ଭିତରେ ହିଁ ମତେ ଅସୁବିଧା। ତୁ ମୁଁ।
ଆ ହ।
ଆଜ୍ଞା ତ ମୁ ଆମ ଗାଁ ରେ ବହୁତ ବଡ ଜଗନ୍ନାଥ ମନ୍ଦିର ଅଛି ସେଠି ରଥଯାତ୍ରା ହୁଏ। ରଥ ଟଣା ହୁଏ ମୁଁ ନିଜେ ଯିବି ବୁଲିବି ରଥ ଟାଣିବି ଆସିବି‌। ଜାଗା ଦର୍ଶନ କରିକି।
ଆମର ଏଇଠି ବଲଦେବି ମନ୍ଦିର ରେ ବି ବହୁତ ଭଲ ମଜାର ହୁଏ ରଥ ଟଣା।
ଆଜ୍ଞା।
ତ ପ୍ରାୟ ଟାଇମ୍ ମୁଁ ସେଇଠି କି ଯାଏ।
ଆଜ୍ଞା ତ ଆପଣଙ୍କର‌। ମାନେ ଘର କୋଉଠି ଟାଉନ ରେ ନା ଗାଁ ରେ ରୁହନ୍ତି।
ନାଇଁ ଆମେ ଗାଁରେ ରୋହୁ।
ଗାଁ ରେ ତ ଗାଁ ରେ ଆପଣଙ୍କର କୋଉ ସବୁ। ଉଁ ପର୍ବପର୍ବାଣି ଭଲ ହୁଏ କୁହନ୍ତୁ।
ଆମ ଗାଁରେ ତ କହିବାକୁ ଗଲେ ଆମର ଗଣେଶ ପୂଜା ହଉଛି ସରସ୍ଵତୀ ପୂଜା ହଉଛି। ଆଉ ଗୋଟେ ହର ପାର୍ବତୀ ପୂଜା ହଉଛି ଏଇ ତିନୋଟି ପୂଜା ହଉଛି ଆମ ଗାଁରେ।
ଆଜ୍ଞା।
ତ ସବୁଠୁ ସବୁଠୁ ଭଲ ଆମର ହର ପାର୍ବତୀ ହୁଏ କାହିଁକି ନା ହର ପାର୍ବତୀ ଆମ ଗାଁଠୁ। ଟୋଟାଲ ମିଶିକି ହିଁ କରନ୍ତି।
ଆଜ୍ଞା।
ବୁଝିଲେ ଆଉ ସରସ୍ଵତୀ ପୂଜା ତ ଆମର ସବୁ ପ ଏ ସବୁ ସାହିରେ ଆମର ହୁଏ ଆଉ।
ହର ପାର୍ବତୀ ପୂଜା ଯୋଉଟା ହୁଏ କି ଆଜ୍ଞା। ହର ପାର୍ବତି ଯୋଉ ପୂଜା ହୁଏ ସେଇଟା କୋଉ ଟାଇମରେ ହୁଏ?
ଆମର ଏଇ ଏପ୍ରିଲ ମାସ।
ଆଚ୍ଛା ତାର ଗୋଟେ ଥାଏ ସମୟ ଥାଏ ପୂଜାର। ମୁଁ ଭାବିଲି ହର ପାର୍ବତୀ ଆମର ଦଶହରା ହୁଏ ସେଇ ସମୟରୁ ହୁଏ।
ନାଇଁ ନାଇଁ ଦଶହରା ରେ ହୁଏନି ମା ସେଇଟା ହୁଏ ଆମର ଯୋଉ ପଣାସଂକ୍ରାନ୍ତି ନାହିଁ
ଆଜ୍ଞା।
ପଣାସଂକ୍ରାନ୍ତି ଟାଇମ ରେ ଆମର ହୁଏ ସେଇ ଦିନ ହି ହୁଏ ପୂଜା।
ଆଜ୍ଞା ଭଲ କଥା। ଗାଁରେ ପର୍ବପର୍ବାଣୀ ତାର ପିଠା ପଣା ସେସବୁ ର ବୋହୁତ ଭଲ ଗୋଟେ ଅନୁଭବ ଥାଏ ତାକୁ ଆମ ଗାଁରେ ବି ମଧ୍ୟ ସେଇଭରି ହୁଏ ଉ ଦୁର୍ଗା ପୂଜା ହୁଏ ଗଣେଶ ପୂଜା ହୁଏ। ସରସ୍ଵତୀ ପୂଜା ହୁଏ। କାର୍ତ୍ତିକେଶ୍ଵର ପୂଜା ହୁଏ ବୋହୁତ ସାରା ଦିନିସ ହୁଏ। ଗାଁ ପାଖ ମନ୍ଦିର ରେ ଜାଗର ବୋହୁତ ଭଲ ଭାବରେ ହୁଏ। ରଥଯାତ୍ରା ରେ ରଥଯାତ୍ରା ବି ବୋହୁତ ଭଲ ହୁଏ ଆଜ୍ଞା। ତ ଏଇ ସବୁ ଆମ ଗାଁ ରେ ବୋହୁତ ଭଲ ହୁଏ ଦୁର୍ଗା ପୂଜା ବୋହୁତ ବଢ଼ିଆ ହୁଏ।
ଦୁର୍ଗା ପୂଜା?
ଆଜ୍ଞା ସବୁ ଦିନିଷ ଭଲ ହୁଏ। କିନ୍ତୁ ଦୁର୍ଗା ପୂଜା ଟା ଭଲ ହୁଏ ଯେହେତୁ ଆମ ଗାଁ ଘର ପାଖରେ ହୁଏ ଆମ ତ ଭଲ ହୁଏ। ଆମ ନିଜର ବି ଅ ଦୋଳରେ ଠାକୁର ବାହାରନ୍ତି ବିମାନରେ ଭୋଗ ଖାଇବା ପାଇଁ। ସବୁ ଭଲ ହୁଏ ଆଜ୍ଞା।
ଆମର ଏଠିହୁଏ ଆଉ ଗୋଟେ ପୂଜା ହୁଏ ଗଜଲକ୍ଷ୍ମୀ ପୂଜା ଜାଣିଛନ୍ତି?
ଆଜ୍ଞା ଜାଣିଛି ଗଜ ଲକ୍ଷ୍ମୀ ପୂଜା ଆପଣଙ୍କର ଡିଷ୍ଟ୍ରିକ୍ଟ ଟା କଣ କହିବେ? କେନ୍ଦ୍ରାପଡ଼ା? କେନ୍ଦ୍ରାପଡ଼ା?
କେନ୍ଦ୍ରାପଡ଼ା।
ଅଁ ବୁଝିଗଲି।
ଆପଣ ଜାଣିଥିବେ ତ ଗଜଲକ୍ଷ୍ମୀ ପୁ ବୋହୁତ ଧୁମ୍ ଧାମ୍ ରେ ହୁଏ।
ଗଜଲକ୍ଷ୍ମୀ ପୂଜା ଭଲ ହୁଏ କେନ୍ଦ୍ରାପଡ଼ାରୁ ହୁଏ ଢେଙ୍କ କାନାଳରେ ହୁଏ ମୁଁ ଜାଣିଛି ଗଜଲକ୍ଷ୍ମୀ ପୂଜା ବୋହୁତ ଭଲରେ ହୁଏ ସେ ସବୁ ଜାଗାରେ। ତ ପୂଜା ଯୋଉଠି ଯୋଉଟା ଅଛି ଯୋଉଠି ପ୍ରସିଦ୍ଧ ଯୋଉ ଜାଗାରେ ସେ ଜାଗାରେ ଭଲ ହବ ହିଁ ଯେମିତି କି ଆ ପଣଙ୍କର ସେଠି
ଗଜଲକ୍ଷ୍ମୀ ପୂଜା ସେମିତି ଆମର କଟକରେ ଦୁର୍ଗା ପୂଜା। ଦଶହରା କଟକର ଦଶହରା ପ୍ରସିଦ୍ଧ। ସେଇଭଳି ଆଜ୍ଞା।
ତ ତାହେଲେ ଆପଣ କଟକରେ ଅଛନ୍ତି?
ହଁ ଆମର ଡିଷ୍ଟ୍ରିକ୍ଟ କଟକ। ତ ସେଇଭଳି ଆପଣଙ୍କର ପୁରୀ କେବେ ପ୍ରଥମ ଥର ଯିବେ ନା ଆଗରୁ ଯାଇଛନ୍ତି?
ନାଇଁ ପୁରୀ ମୁଁ ପ୍ରଥମ ଥର ହିଁ ଯିବି।
ହୁଁ।
ଆପଣ ହେଲେ କେବେ ଯାଇନାହାନ୍ତି ନାଁ?
ଅଜ୍ଞା। ହଁ
ଆମ ଭାଇ ମାନେ ସବୁ କଥା ହେଇଥିଲୁ ଯେ ଯିବୁ ବୋଲି ପୁରୀ।
ଆଜ୍ଞା?
ଆମ ଭାଇମାନେ ସବୁ କଥା ହେଇଥିଲୁ ଯେ ସାଙ୍ଗମାନେ ଭାଇମାନେ ସବୁ ମିଶିକି କଥା ହେଇଥିଲୁ କି ପୁରୀ ଯିବୁ ବୋଲି।
ଆଚ୍ଛା।
କିନ୍ତୁ ପ ଟିକେ ପଇସା ପ୍ରୋବ୍ଲେମ ପାଇଁ ଟିକେ ଯାଇପାରୁନୁ। ଯୋଉ କୁହନ୍ତିନି। ଯେପର୍ଯ୍ୟନ୍ତ କାଳିଆର ତ ଡୋରି ଲାଗିନି ତ ଯେତେ ଯିଏ କଲେ ବି ଯାାଇ ହୁଏନି।
କଥା କାଳିଆର ଡୋରି ନ ଲାଗିଲେ ତମେ କୋଉଠିକି ବି ଯାଇପାରିବନି କେବେ ବି ପୁରୀ ଯାଇପାରିବନି।
ହଁ ମତେ ଲାଗୁଚି ସେଇଆ ବୋଧେ।
ହୁଁ।
ତ ଥରେ ମୁଁ ପୁରୀ ଦର୍ଶନ କରିବାକୁ ଯାଇଥିଲି ବୁଝିଲ। ମାନେ କେମିିତି କହିଲ ଥରେ ପୁରୀ ହଠାତକିନା ଦର୍ଶନ କରିବା ମାନେ ପୁରୀ ବାହାରିଥିଲୁ ଆଉ କଣ ହେଇଥିଲା ମନରେ କିଛି ନଥିଲା।
ବହୁତ ଥର ଯାଇଛି। ପୁରୀ ମୁଁ କୋଡିଏ ପତର ଭଳିଆ ଯାଇଚି ପୁରୀ।
ଆପଣଙ୍କର ପାଖରେ ନାହିଁ ପୁରୀ ସେଇଠି।
ପାଖରେ ନୁହେଁ ବାକି ପୁରୀ ପୁରୀରେ ମୋ ବନ୍ଧୁ ଘର। ମାନେ ଆମ ରିଲେଟିଭରେ। ହଁ ନା ଯାଇଚୁ ବହୁତ ଥର ବହୁତ ଥର ଯାଉ।
ଓହୋ ତ ମୁଁ ତିନିଥର ହିଁ ଯାଇଚି ପୁରୀ।
ଆଜ୍ଞା।
ହଁ ଆଉ ଯାଇନି ଭାବୁଥିଲି ରଥଯାତ୍ରା ଯିବୁ ବୋଲି। ତ ଦେଖାଯାଉ କଣ ହଉଚି କଣ କରୁଚନ୍ତି ଯିବେ କି ନାହିଁ।
ଆଜ୍ଞା ଠିକ ଅଛି। ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଧନ୍ୟବାଦ ନମସ୍କାର।
ଧନ୍ୟବାଦ।